ନମସ୍କାର।
ହଁ, ଆପଣ ମୋ ଭଏସ ଶୁଣିପାରୁଛନ୍ତି?
ଆଜ୍ଞା
ହଁ, କୁହନ୍ତୁ କଣ କହୁଥିଲେ? ଚଳଚିତ୍ର ଦେଖିବା ପାଇଁ
ହଁ, ମୁଁ ଦେଖିବି ରହିଥାନ୍ତେ ମୁଁ ଏଇନା ଦେଖୁ ଅଛି।
ଏବେ ନୁହଁ ଆପଣ କଲ୍ ରଖିଲା ପରେ ଦେଖିବେ, ଆରାମରେ ବହୁତ ସମୟ ଅଛି ଦେଖିକି କହିପାରିବେ ମୋତେ। ଯେତେବେଳେ ବି ଆପଣଙ୍କ ଇଚ୍ଛା।
ଭଲ। କଣ ବାହାରୁଛି, କି ଅଛି ସେଇୟା ଦେଖୁଛି।
ଠିକ ଅଛି, ଠିକ ଅଛି।
ଆଉ ଏମିତି କିଛି ବି ତ ଆପଣ ତ ନାଇଁ ଛାଡ଼ନ୍ତୁ, ଆପଣଙ୍କୁ ତ ଭଲ ଲାଗିବନି ଆପଣଙ୍କୁ ଟିକେ ମାଡ଼ ଗୋଳି ଟିକେ ଭଲ ଲାଗେ
ନାଇଁ ନାଇଁ ମତେ ସବୁ ଭଲ ଲାଗେ କିଛି ଅସୁବିଧା ନାହିଁ, ଯୋଉଟା ବି ହେଲେ ଚଳିବ।
ଆପଣ ତ ଦେଖିବେନି ବସିକି ଫୋନ ଦେଖିବେ। ଆପଣଙ୍କ ସହିତ ପୂର୍ବ ଥାନା ଯାଇଥିଲି ମୋର ଯୋଉ ଅନୁଭୂତି
ନାଇଁ ମୁଁ, ନାଇଁ ମୁଁ ପୂର୍ବ ଥର କ ନା ଫୋନ ଦେଖୁଥିଲି ନା ମୁଭି ଦେଖୁଥିଲି ମୁଁ ଆଉ କିଛି ଦେଖିବାକୁ ଯାଇଥିଲି।
ଯୋଉ ମିଛ କଥାଟି ଆପଣ କହୁଛନ୍ତି, ଆପଣଙ୍କ ପାଟିରେ ଲଙ୍କାଗୁଣ୍ଡ ଖାଇବାକୁ ଦେଇଦବା।
ନାଇଁ, ନାଇଁ ସତରେ ମୁଁ ସତ କଥା ହେଇ କହୁଛି।
ମୁଁ ତ ଦେଖିଥିଲି ଆପଣ ହେମିତି ଟିକେ ଫୋନ ଦେଖୁଥିଲେ
ନାଇ ଫୋନ କେବଳ ଗୋଟେ କଲ ହି ଆସିଥିଲା। ବାସ୍ ଆଉ କିଛି ନୁହ?
କେଉଠୁ ଶିଖୁଛନ୍ତି ଆପଣ ଏତେ ମିଛ କଥା କହିବା।
ନାଇଁ ଆପଣ ଭୁଲ ଲାଗୁଛି କିନ୍ତୁ ମୁଁ ସେମିତି କିଛି ମୋବାଇଲ ଦେଖୁନ ମୁ ସପ୍ତାହରେ ଆପଣଙ୍କୁ ହିଁ ନୋଟିସ୍ କରିଥିଲି ହେଠୁ
ହଁ ହଁ ମନେ ଅଛି ମୋର, ଆପଣ ଙ୍କୁ ତ ଚିତ୍ରଟିକୁ କହିଲେ ଛି ଏ ଦେଖତେ ବେକାର ଚଳଚିତ୍ର ଆପଣ ସେତେବେଳେ ଏଇଟା ବି କହିଥିଲେ ସେଇ ଯୋଉ ଚଳଚିତ୍ର ଯାହା ଦେଖଉଛନ୍ତି ସେଇଟା କେବଳ ଚଳଚିତ୍ରରେ ହିଁ ସୀମିତ। ବାସ୍ତବ ଜୀବନରେ ତା ସହିତ କୌଣସି ସମ୍ବନ୍ଧ ନାହିଁ।
ହଁ ନାଇଁ ସେମିତି ନୁହଁ, ଚଳଚିତ୍ର ବହୁତ ଭଲ ଥିଲା। ଭଲ ବି ଲାଗିଲା ଦେଖିବାକୁ ଆ
ସେମିତି ଅଛି। ନାଇଁ କିଛି ଅସୁବିଧା ନାହିଁ, ଯାହା ବି ଚୁଜ କରିପାରିବ ଭଲ ଲାଗିବ, ମୁଁ ତ ମତେ ସବୁ ଚଳିବ
ଆପଣ ଆଜ୍ଞା, ଆମର ପାସପୋର୍ଟ ଟି ହଉଛି ତ ଆମେ ଟିକେ ବାହାରକୁ ଯିବୁ ବୁଲିବାକୁ ଆମେ ବିଦ ସେ ବୁଲ
କେବେ ଯିବେ
ସେଇଟା ଜଣ ନାହିଁ କିନ୍ତୁ ପାସପୋର୍ଟ ଟି ଏବେ କରିବାକୁ ଯାଉଛ ପାସପୋର୍ଟଟି ଏବେ କରାହଇଯିବ ବୁଲିବାକୁ କେବେ ଯିବୁ ସେ ଘର ଆଗ ହେଉ ଘର କରି ଆଜ୍ଞା
ଆଛା ଆଚଛା ଆ ବହୁତ ବଢିଆ ନାଇଁ ବିଦେଶ ଯିବା ବୁଲିବା ସେଇଟା ଗୋଟେ ବହୁତ ଭଲ ଜିନିଷ ବୁଲିବା କଥା ଆମେ ପ୍ରଥମେ ଓଡିଶା ବାହାରକୁ ଯାଉ ସେଇଟା ବହୁତ ବଡ କଥା ହ ବାକି ଦିଦସ କଥା ଦେିବା
ଆପଣ ବଟୀ ଗାଡି ଆପଣଙ୍କ ବେଟୀ ଗାଡି କେତେ ଦୂର ଯାଉଅଛି
ସେ ଆଉ ଗୋଟେ ଥର ଚାର୍ଜ କଲେ ଦେଢଶହ ଖଣ୍ଡେ ପଳେଇବ ଶହେ ଚାଳିଶ ସ ପଚଶ
ହ ଆଜ୍ଞା ଆଜ୍ଞା ଭଲ ତାହେଲେ ଯାଉଛି ତ
ଆଜ୍ଞା।
ଆଜ୍ଞା।
କିଛି ଗାଡ଼ିରେ କିଛି କାମ ଥିଲା କି?
ନାଇଁ ନାଇଁ ମୁଁ ଏମତି ପଚାରୁଥିଲି ଆପଣଙ୍କ କୁଆଡ଼େ କୁଆଡ଼େ ବୁଲିବାକୁ ଯାଇପାରିବେ ଦେଖୁଥିଲି।
ହଁ ନାଇଁ ଆମେ ଲଣ୍ଡନ ଇଂଲଣ୍ଡ ସବୁଆଡ଼େ ଯାଇପାରିବା।
ଆପଣଙ୍କର ଯେଉଁ ଏଇ ଯଉଁ କଥାବାର୍ତ୍ତା ହ
ହଁ।
ଆଚ୍ଛା, ଆପଣ କିଛି ଦ୍ଵିତୀୟ କାମ କରୁଛନ୍ତି କି ସେଠି
ଦ୍ୱିତୀୟକ
ଦ୍ୱିତୀୟ କାମ କିଛି କରୁଛନ୍ତି କି ମୋବାଇଲ ଚିପିବା, ଚାଟିଂ କରିବା।
ଆପଣଙ୍କୁ ପରା କହିଲି। ମୁଁ କମ୍ପୁଟର ନୋଟ୍ସ୍ ଲେଖୁଅଛି ଆଉ ଆପଣଙ୍କ ସହିତ କଥା ହେଉଅଛି।
ଆଚ୍ଛା ବହୁତ ବଢ଼ିଆ ନୋଟସ ଲେଖନ୍ତୁ ପାଠ ପଢ଼ନ୍ତୁ। ଭଲ ମଣିଷ ହୁଅନ୍ତୁ। ବାପା ମାଙ୍କ ନାଁ ଯାହା ଅଛି ସେଆ ଥାଉ ରସନ କରିବା କିଛି ଦରକାର ନାହିଁ।
ହ ଠିକ ଅଛି ନାଇଁ ମୋର କଣ କହିଲେ ମାନେ ପିତା, ମାତା ଗାଳି କରିବେ କି ଖାଲି ବସିକି ଗପିଲେ ଖାଲି ବସିକି ଗପିଲେ। ସେଥି ମୁଁ ତା ସହିତ ପାଠ ଯାହା ଲେଖେଇବାର ଅଛି ଲେଖିଦଉଛି।
ସେ ଏବେ କେ ଖାଲି ବସି ଗପିକି ପଢ଼ିଲେ ଗପିକି ପଢ଼ିଲେ ଏଇଟା ଶୁଣିବାକୁ ଭଲ ଲାଗୁଛି ହଁ।
ହଁ ଏଇଟା ଟିକେ ଆଟି ମାନେ ଏ ହଉ ଛାଡ଼ ଆପଣଙ୍କୁ ଆଉ କଣ କହିବି ମୁଁ କିଛି ବି କଲି ଶୁଣେ ହିଁ ତ
ଫିପ୍ଟି ଫିପ୍ଟି ମାଇନସ ହେଇଯାଏ ହିଁ ହୁଁ ନାଇଁ ବହୁତ ବଢ଼ିଆ। ଆଉ କଣ କହୁଥିଲି ଆଉ ଆଜି ଦିନଟା କେମିତି ଗଲା ଭଲରେ ନା ଖରାପ?
ହଁ ମୁଁ ଆପଣଙ୍କୁ ଡେଲି ମାନେ ସବୁଦିନ ଏମିତି ରାତିରେ ହିଁ ଦିନର କଥା ଗୁଡ଼ା କହିବି ଆଜି ହେଲା କହିଲେ ଆମେ ଆଜି ପ୍ରଥମେ ଉଠିଲି ମୁଁ ଲେଟ ରେ ଠିକ ଅଛି ଆଉ ଦେଖ କି ବାହାରେ ବର୍ଷା ହଉଛି ତ ସବୁ ସାଙ୍ଗମାନେ ଫୋନ କରିଲେ କି ଆଉ ଆଜି କଣ ଯିବା ନାଇଁ ନାଇଁ ମାନେ ମୋର ଗୋଟେ ମହିଳା ମି ଆପଣ ଏ ମୁଁ କହିବିନି ଆପଣଙ୍କୁ ଥାଉ ଆପଣ କୁହନ୍ତୁ।
ଆରେ ମୁଁ ବୁଝିଲ ହଉ ଠିକ ଅଛି କୁହନ୍ତୁ। ଆରରେ ଜିରୋ ପଏଣ୍ଟ ଟାଇପ୍ ଏକ୍ସ ନାଇଁ ନାଇଁ ସରି ମୋତେ କ୍ଷମା କରିବେ। ଆପଣ ନାଇଁ ମୋତେ ନାଇଁ ନାଇଁ କ୍ଷମ କ୍ଷମା।
ନା ତ ଗୋଟେ ଖୁସି ହେଇକି ଆପଣଙ୍କୁ ମୋର ପୁରା ଦିନର କ ଥା କହୁଥିଲୁ।
ନାଇଁ ନାଇଁ ନାଇଁ ଏବେ ଏବେ ଏ ମାନେ ମୁଁ କହୁଥି କି ଯେହେତୁ ଯେହେତୁ ଯେହେତୁ ଆମ ପାଖରେ କମ ସମୟ ଅଛି। ତ ମୁଁ କଉ ତ ଆପଣ ଜଲଦି ଜଲଦି କୁହନ୍ତୁ। ତାକି ମୁଁ ଆପଣଙ୍କ ପୁରା ଦିନର କଥା ଶୁଣିପାରିବି ନାକି ଅଧା ଦିନର।
ହ ଆଜ୍ଞା ହଉ ହୋ ଆପଣ କଥା ବୁଲେଇବା ଆପଣଙ୍କଠୁ କିଏ ଶିଖିବ।
ନାଇଁ ସେମତି ନୁହଁ ଆପଣ କୁହନ୍ତୁ।
ହଁ ମୁଁ କହୁଛି ଆପଣଙ୍କୁ।
କୁହନ୍ତୁ।
ହଁ ତ ତାପରେ ସିଏ ଆମେ ଶେଷରେ ଆମର ମାନେ ପୁରା ଶେଷରେ ଆମର ଠିକ ହେଲା କି ଆମେ ଯିବୁ। କାହିଁକି ନା ମୋର ସେ ଯୋଉ ଗୋଟେ ପତଳି ସାଙ୍ଗ ଅଛନ୍ତି ତାଙ୍କର ଘର ଲୋକ ଯିଏ ଯାଉଥିଲେ କାହାର ଗୋଟେ ଶ୍ରାଦ୍ଧ। କିନ୍ତୁ ତାଙ୍କୁ ଇଚ୍ଛା ନ ଥିଲା। ସିଏ କହିଲେ ମୁଁ କେମିତି ଗୋଟେ ବିଶ୍ୱବିଦ୍ୟାଳୟ ଯିବି। ମୁଁ ଘରେ ରହିପାରିବିନି। ଶ୍ରାଦ୍ଧ ଯାଇପାରିବିନି। ତ ସେଥିପାଇଁ ଆମେ ଆମେ ନିଷ୍ପତ୍ତି ନେଲୁ କି ଆମେ ଯିବୁ। ତ ଆମେ ମୁଁ ଗଲି ଆମର ଉପର ଘର ମହିଳା ମିତ୍ରଙ୍କୁ ଘରକୁ ଆମେ ବନେଇଲୁ ପାସ୍ତା ଚାଟା ଟିଫିନରେ ପ୍ୟାକ୍ କଲୁ। ପୁରା ଗ୍ରୁପ୍ ଟି କି ପାଇଁ ନେଇକି ଗଲୁ। ଆଜ୍ଞା, ତାପରେ ମୁଁ ତାପରେ କାହିଁକିନା ଆମର ଆଉ କେହି ଟ୍ରିଫିନ ଆଣି ନଥିଲେ ତ। ଆଉ ଜଣେ ଟିଫିନ ଆଣିଥିଲି ଗୋଟେ ଦିଟା ଟିଫିନ ର ତ ହେଇବନି। ତ ଆମେ ଟିକେ ଅଧିକ ପାସ୍ତା ବନେଇକି ନେଇକି ଗଲୁ ଆମେ ତ। ପାଇଁ ତାପରେ ଆମେ ଶ୍ରେଣୀରେ ବସିଲୁ। ଶ୍ରେଣୀ ମୁଁ ଶ୍ରେଣୀ ମଝିରେ ବି ସାଙ୍ଗ ମାନେ ମୋର ମଝିରେ ତାଙ୍କର ଟିକେ ମାନେ ଗୋଟେ ଅ, ଘଣ୍ଟା ଗୋଟେ ଶ୍ରେଣୀ। ସିଏ କଣ କହିଲେ ଗୋଟେ ଘଣ୍ଟା ପରେ ଯେମିତିରେ ବାହାରକୁ ଛନ୍ ଛନ୍ ହେଇକି ପଳେଇବେ। ରହିବେ ନାହିଁ।
ଛନ୍ ଛନ୍ ହଁ।
ତ ମୋର ସେ ଶବ୍ଦଟି ଆଜି ବହୁତ ବାହାରୁଚି। ଦୟାକରି ମୋତେ କ୍ଷମା କରିବେ ମୁଁ ଏଇନେ ଆଉ କହିବି ନାହିଁ? ହଁ ତାପରେ ସେମାନେ ସେମିତି ପଳେଇଲେ। ତାପରେ ମୁଁ ମୋର ଶ୍ରେଣୀରେ ବସିଲି ଚୁପଚାପ୍ ଭଲ ପିଲା ଭଳିଆ। ପା ସରିଲା ତାପରେ ଉଠିଲି। ତାପରେ ମୋତେ କହିଲେ କି ସମସ୍ତେ ତାପରେ ଆମେ ଖାଇଲୁ। ଖାଇଲା ପରେ ଆମର ଦୁ ମାନେ ଆମର ଗ୍ରୁପ ର ଦୁଇଟି ମେମ୍ବର୍ ଆଜି ଆସିନଥିଲେ। ଦୁଇଟି ନାଇଁ ନାଇଁ ଜଣେ ହିଁ, ଜଣେ ହିଁ ଆସିନଥିଲେ। ସିଏ ଟିକେ ଅଳସୁଆ ଲୋକ। ସିଏ ଟିକେ ଘରରେ ଶୋଇ ପଡିିଥିଲେ କହିଲେ ବର୍ଷା ହଉଛି ଆଉ କିଏ ଯିବ କହିକି ଶୋଇପଡିଲେ।
ଆଚ୍ଛା।
ଆଜ୍ଞା, କହିଲେ ଶୋଇବା ପାଗ ଟିକ ହେଇଛି ଶୋଇପଡିବି। ଆଉ ଆସିଲେ ନାହିଁ ତ ବାକି ଆମ ମାନେ ଯେ ତିକି ଆମେ ତାପରେ ଭାବିଲୁ କି ଆମର ଗୋ ଟେ ମାନେ ଆମର ଗୋଟେ ରହୁଚି ସେ ସବୁ ମାସରେ ଗୋଟେ ଚଳଚିତ୍ର ଦେଖିବେ।
ଆଚ୍ଛା।
ତ ଏଇ ମାସରେ କେମିତି ଲାଷ୍ ଟ ଦିନ ଥିଲା ତ ଆଉ ତ ଚେଞ୍ଜ କରିହବ ନାଇଁ। ବଦଳି ପାରିବନି। ତ ଆଜି ହିଁ ପଳେଇଲୁ ତାପରେ ଆମେ ପଳେଇଲୁ, ଆମର ମୋ ବସ୍ ଜାଣିଚନ୍ତି ଆପଣ? ତ ମୋ ବସରେ ସମସ୍ତେ ବସିଲୁ। ନାଇଁ ଆପଣ ତ ଏମିତି? ସେ କଥାବାର୍ତ୍ତା କରିବେ ଆଉ ଆପଣ ଠିକ୍ ଜାଣଛନ୍ତିଛନ୍ତି ତ ମୁଁ ମୋ ବସ୍ ଆମେ ମାନେ କହିଲୁ ଆପଣଙ୍କର ସେ ଯୋଉ ମାନେ ସେଇ ଯୋଉ ଗଳି ପାଖ ମାନେ ସେଇ ସେଇ ଯୋଉଠି ଅଛି ତା ଭିତରେ ଆଜ୍ଞା, ପରେ ହ ମାନେ ସେ ଗଳିକୁ ପଳେଇିଲୁ ତାପରେ ଆମେ ସେଇଠୁ ଓହ୍ଲେଇକି ଭିତରକୁ ଗଲୁ। ଏବଂ ଆମେ ଯେହେତୁ ସେଠି ଗଲୁ ତାପରେ ସେଠି ଆହୁରି ଆମେ ଟିକେ ମାନେ ତ ଆଗ ଟିକେ ପଳେଇଥିଲୁ ତ ଆମକୁ ସେଠି ମାନେ ଠିଆ ହେବାକୁ ପଡିଲା ମୁଁ ମୁଁ ମୋର କାନରେ ଅ ଯୋଉ ଆମର ଗୋଟେ ସାଙ୍ଗଙ୍କର ପାଖରେ ଥିଲା ସେଠି କଣ? କାନରେ ଦିଅନ୍ତି ଯୋଉ ସେଥିରୁ ଲଗେଇକି ମୁଁ ମୋର ତାଙ୍କ ତାଙ୍କ ଗୀତରେ ଆଜ୍ଞା ତ ମୁଁ ଗୀତ ଗୀତ ଶୁଣୁଥିଲି ତାପରେ ଗୀତ ଶୁଣୁଥିଲି ଅପେକ୍ଷାର ସମ୍ଭୟ ହେଇଗଲା ତାପରେ ଆମେ ପଳିଲୁ ଭିତରକୁ ତାପରେ ଦେଖିଲୁ ଚଳଚିତ୍ର। ଆଜ୍ଞା ଚଳଚିତ୍ର ଦେଖିଲା ପରେ ତାପରେ ଆମେ ଚଳଚିତ୍ର ମଝିରେ ପୁଣି ଗଲୁ ମାନେ ମଝିରେ ଆଉ ଯାଇନୁ ଭିତରେ ହିଁ ବସିଥିଲୁ ତାପରେ ପୁଣି ଚଳଚିତ୍ର ସରିଲା ପରେ ତାପରେ ସେଠି ଟିକେ ଚଳଚିତ୍ର ମଧ୍ୟରେ ଆମେ ସେ ଯୋଉ କଣ ଗୋଟେଚ ନା କଣ ଗୋଟେ ଖାଇଲୁ ଭିତରୁ କିଣିକି
ଆଚ୍ଛା ଆଚ୍ଛା
ତାପରେ ତାପରେ କଣ କିଣିକି ମାନେ ସେଇଟା କଣ ଆମର କୌଣସି ଗୋଟେ ନିତ୍ର ଦେଇଦେଲେ ଖାଇବାକୁ ସମସ୍ତଙ୍କୁ ଆମେ କି ଆଜ୍ଞା ତାପରେ ଆମକୁ ଆମେ ଆସିଲା ପରେ ଗୋେ ଚାହା ଟିକେ ପିଇଲୁ ଆଉ ଗୋଟେ ପ୍ରେକ୍ଟିସ୍ ଖାଇଲୁ ତାପରେ ପୁଣି ମୋ ବସ ଧରିଲୁ ତାପରେ କଲେଜ ମାନେ ବିଶ୍ବିଦ୍ୟାଳୟ ପହଞ୍ଚିଲୁ ଯେହେତୁ ମୋର ସମୟ ବିଳମ୍ବ ହେଇଯାଇଥିଲା ଆଉମର ଗୋଟେ ପୁରୁଷ ମିତ୍ର ମତେ ଆଉ ମୋର ମହିଳା ପୁତ୍ରଙ୍କୁ ଛାଡିଦେଲେ
ଆଚ୍ଛା ବଢିଆ ତାହାଲେ ଆମକୁ ବି ଲିଫ୍ଟ ଦବାକୁ ପଡିବ ମତେ ଯାହା ଲାଗୁଛି ମତେ ଲାଗୁଥିଲା ଏଗୁଡା ଆମ ଭିତରେ ହେଇଲି ଗଲି ନାଇଁ ଆମେ ଆପଣଙ୍କ କଥା କହୁନ ଆମେ ଆମ ମହିଳା ମିତ୍ରଙ୍କ କଥାହୁଛି କାହିଁକି ଆମ ମଳିଳା ମିତ୍ର ବି ସେମିତି ଲିଫ୍ଟ ମାଗନ୍ତି ତମ ସେ ଦ
ହ ହୋ ଆପଣ ଦିଅନ୍ତିନି ତାଙ୍କୁ ଲିଫ୍ଟ
ନାଇଁ ମୁଁ ଦିଏନି, ମୁଁ ମନାକରେ, ମୁଁ କହେ ଯେ ନାଇଁ ମୋର ଲେଟ ହଉ ମୁ ରଗାର କାମ ମୋର ସେଠୁ କାମ ସାରିକି ଆସିବାର ଅଛି ଏମିତି ଭ କାଲି ବି କହୁଥିଲେ କି ମୋତେ ଆସିକି ନେଇଯିବାକୁ ମୁଁ ମନା କରୁଛି ଦେଖିବା କଣ କହୁଛି ମୂଡ ଉପରେ ଡିପେଣ୍ଡ
ନାଇଁ ଆପଣଙ୍କର ଯଦି ମନ ଭିତ ସହାୟତା ମାଗୁଛନ୍ତି ଯେହେତୁ ଆପଣଙ୍କ ଙ୍କର ହିଁ କାମ ଅଛି ସେ ଯିବେ ତ ନେଇଯିବା କଥା ଆପଣ
ନାଇଁ ଆମ କାମ ନା ଆମ ଦି ଜଣଙ୍କର କାମ ତାଙ୍କର ବି କାମ ଅଛି ଆମର ବି କାମ ଅଛି ପଇସା ହେଲେ ଫଫଟି ଫ୍ ତାଙ୍କର ବି ଫିଫ୍ଟି ଆମର ବି ଫିଫ୍ଟି
ହଁ ତାହେଲେ ନେଇଯାନ୍ତୁ ଆରେ ଆମେ କଣ କହିଲୁ ଆମେ ସେଇଠି କହିଲୁ ଆମେ ଆଉ ମାନେ ଅଟୋ ଗୋଟେ ବୁକ୍ କରିଦେଇକି ପଳେଇ ଆସିବୁ କିନ୍ତୁ ଆମର ସେ ଛନଛନିଆ ପୁରୁଷ ମିତ୍ର ଯିଏକି ମଁ ମହିଳା ମିତ୍ରଙ୍କର ଅଧିକ ମାନେ ବନ୍ଧୁତା ଆପଣଙ୍କୁ କହୁଥିଲି ଯୋଉ ସେ ମିତ୍ର କହିଲା ନାଇଁ ନାଇଁ ଆପଣ ବି ଆମ ସହିତ ବସ ରେ ହିଁ ଯିବେ ମୁଁ କହିବି ଆମେ ଘରେ ମୋ ମାମା ପାଟେ କର ମୁଁ ଯାଉଛି କି ତ ନାଇଁ ତାଙ୍କର ତ ସେଇ ଗୁଣ ତ ସେଥି ନାଇ ଆମେ ପୁଣି ରହିଲୁ ତାପରେ ତାଙ୍କ ମାନଷ ନଲେ ଆପ ଆପଣ ଆମେ କଣ ଆମ ଆମକୁ ଏକା ଛାଡିକି ପଳେଇବେ ତ ସେଥିପାଇଁ ପୁଣି ମାନେ ସ ବିଦ୍ୟାଳୟ ଗଲୁ ସମସ୍ତେ ତାପରେ ସେଠୁ ସେ ଆମକୁ ଛାଡିଦେଲୁ
ଆଚଛା ବହୁତ ବଢ଼ଆ ଅତି ସୁନ୍ଦର କଥା ଏଇ ସମୟରେ ଆପଣଙ୍କର ଫ୍ୟାମିଲି ଘର ପଡୋଶୀଙ୍କର ସାଙ୍ଗସାଥି ଦେଖନ୍ତିନି ବୋଧେ ଖରା ବେଳ ସମୟ ଯେହେତୁ
ନାଇଁ ନାଇଁ ସେ ଘର ପାଖରେ ଛାଡନ୍ତି ନାହିଁ ଆଜ୍ଞା ସିଏ ଆମକୁ ଛାଡନ୍ତି କୋଉଠି କହିଲେ। ଉ